ହ୍ୟାଲୋ ଆ କେମିତି କର ହଲୋ ଆଜ୍ଞା କଣ କରୁଛନ୍ତି ଆଉ ତ ହଁ ହଁ ଆଜି ସଣ୍ଡେ ଛୁଟି ଥିବ
ଆଜି
ଆ ଛୁଟି ଥିଲା ତ ମତେ କହିଥାନ୍ତତା ମୁଁ ସକାଳୁ ଆଜି ତମକୁ ପୁରା ହଇରାଣ କରିଥାନ୍ତି ହଉ ରୋଷେଇ ଫସିେଇ ସାଇଲେଣି
ନା ରଷେଇ ସନି
ହଁ କରିବେ ଗୋଟେ କାମ କରିବେ ରୋଷେଇ ଆପଣ କରନ୍ତୁ ମୁଁ ଆଡ୍ରେସ ଟା ପଠେଇ ଦଉଛି ମତି ପ୍ୟାକ୍ କରି ଠେରିବ ଗରମରେ କି ରୋଷେଇ କରିବ
ଖାଲି ଗରମ ଥିଲେ ହେଲା
ହ ସିଏ ମୁଁ ଆଣିକି ଗରମ କରିକି ଖାଇଦେମୁ ଗରମ କରିବା ପାଇଁ ଟାଇମ୍ ଲାଗିବନି କିନ୍ତୁ କରିବା ପାଇଁ ଟାଇମ୍ ଲାଗିବ ଆପଣ ବନେଇ ଦିଅନ୍ତୁ ଆଚ୍ଛା ମୋର ସବସ୍କ୍ରାଇବ୍ କଲେନି ନା କରିନାହାନ୍ତି।
ହଁ ହଁ କରିଛି ନା ହଁ ହଉ ମୁଁ କରିଛି ମୋ ପୁଅ ମୋବାଇଲୁ କରିଦେଇଛି ହଜବେଣ୍ଡ ମୋବାଇଲ ରୁ
ଆଉ ସେଇଥିପାଇଁ ମୋର ଚାରିଟା ନାଁ ପାଁ ତା କେତ ବଢ଼େଇଚି ବନି କ ବଢି ହେ ଆପଣ ନ ଦେଇଛନ୍ତି ଠିକ ଅଛି
ଆଉ ମୋର ବଢ଼ିଆ ବଢ଼ିଆ ତ ରେସିପି ବନେଇଚି ଅଛି। ମ ବାଲେ ଏଇ ଉଁ ମାନେ ଦେଖିଚି।
ପସନ୍ଦ ଆସୁଚି, ପସନ୍ଦ ଆସୁଚି ତାହେଲେ, ମୁଁ ନି ରେସିପି ପସନ୍ଦ ଆସୁ ଚି ଯା ହଉ ନାଇଁ ଏଠି ବି ଲୋକ ସବୁ କହୁଚନ୍ତି ଯେ ହଁ ଯୋଉରା ବି କରୁଚି ମେନ୍ ଜିନିଷ କଣ କି ମୋତେ ଟିକେ ଟାଇମ୍ ହୋଉନି। ବୁ ଝି ପାଇଲେ ଆଉ ଏଡିଟିଙ୍ଗ୍ କରିବା ପାଇଁ ଟାଇମ୍ ହୋଉନି ଡେ ମୋର ନର୍ମାଲ୍ ମୁଁ ଏ କୌଣସି ଭିଡିଓ ଏଡିଟର୍ ହେରିକା ଆ, ମାନେ ଆ, ଡାଉନଲୋଡ୍ କରିନି। ସେଇଥରେ ନର୍ମାଲ୍ ଏଡିଟ୍ କରିକି ଛାଡ଼ିଦୋଉ ସେଇଥିରେ ବି ଲୋକଙ୍କୁ ପସନ୍ଦ ଆସୁଚି।
ହୁଁ ହୁଁ ଯୋଉଟା ପସନ୍ଦ ଆସିବା କଥା ଯୋଉଟା ଠିକ ଥିବ ସେ ଏଡିଟି ଟିଂରେ ତ ଯାହାର ଭଲ ହେଇନ ଥିବ ସେ ଏଡିଟ୍ କରିକି ଭଲ ବେଶୀ ଭଲ କରିବା ପାଇଁ ଟ୍ରାଏ
ମୋର ନର୍ମାଲି ଆଜ୍ଞା ମୋର ସେଇମିତି ହିଁ ଭଲ ଆସୁଛି। ତାପରେ ମେନ୍ ଦିନଷ କିଏ ଟିକେ ଫୋନ୍ ଟା ଧରିବା ପାଇଁ କେଇ ନାହାନ୍ତି। ଥୋଇ ଦୋଉଚି ଷ୍ଟାଣ୍ଡରେ କରିଦୋଉଚି ଆଜି ଦେ କି ଯୋଉ ଗୋଟେ କରଥିନି ଅଣ୍ଡା ଆମଲେଟ୍ ହେଲା କି ବ୍ରେଡ୍ ଅଣ୍ଡା ଆମଲେଟ୍ ଦେଖିଥିବ କି ନାହିଁ ମୁଁ ଜାଣିନି। ମୁଁ ମୋ ନଣନ୍ଦ ଏଇଣା ଫୋନ୍ କରିକି କହିଲେ ତୋମକୁ ଟିକେ ଲା ଜମାନିମୁଡି କଣ ପାଇଁ? କହିଲେ ଏକୁଟିଆ କରି ଖାଇ ଦେଇଚୁ ଆଜ ସଣ୍ଡ୍ ଡେ ମୋ ପାଇଁ ଟିକେ ପଠେଇଥାନ୍ତ। ମୁଁ ବି ଆଜି ଆଜି ସଣ୍ଡେ ମୁଁ ବି ଖାଇବିନି, ତୋମେ ବି ଖାଇବନି ଘରେ ଖାଲି ତୋମ ଭାଇ, ତୋମ ବାବା ଆଉ ଛୁଆ ଦିଟା ଖାଇଚନ୍ତି ବୋଉଙ୍କର ମୋର ବି ଆଜି ସଣ୍ଡେ ନା।
ଅଁ, ହଁ, ଉଁ, ହୁଁ, ହୁଁ, ସଣ୍ଡେ ଖାଆନ୍ତିନି?
ନାଇଁ ଆମର କେବଳ ବୁଧୁବାରେ ସେ ବୁଧୁବାରେ ବି ସଂକ୍ରାନ୍ତ ତି ଇଏ ମୋ ପାଖେ ସେ ସବୁ ଅଛି ଆଉ ପ୍ରାୟ କହୁଚନ୍ତି କାହିଁକି ଆଇଁଷ ଖାଉଛ ଛାଡ଼ି ଦିଅ। ଆଉ ଖାଲିଟା ରେ ମାସରେ କୋଉଟା ପଡି ପଡା ଯିବ ଦେଖ ମାସରେ ଯୋଉ ବୁଧବାରେ ଚାରଟା ପଡିବ ସେ ଚାରଟାରେ ବି ସଂକ୍ରାନ୍ତି ଅଛି କେତେବେଳେ ଅମାବାସ୍ ଏକା ଅଛି ଏବେ କଣ ସବୁ ମାନିଲେଣି ଶୁଣ ଏବେ ମାନିଲେଣି ଏକାଦଶୀ ଏକ ବାସ୍ ପ୍ରାୟ ବୁଧୁବାରିଆ ହିଁ ଏକାଦଶୀ ପଡୁଛି। ଛିଃ ମୁଁ କହିଲି ଟିକେ ଆଇଁଷ ଖାଇବାକୁ ଖାଇବା ଛାଡିଦବା ଯୋଉମାନେ ଖାଉଛନ୍ତି ଖାଲି ଟିକେ ଅନେଇଦବା।
ଏକାଦଶୀ ଏବେ ଗୋଟେ ହଁ ଏବେ ସବୁ କଣ କହିଲୁ ଆଗରୁ ଏତେ ଲୋକ କ ଜାଣି ପାରୁନଥିଲେ କଣ ଜାଣି ପାରୁନଥିଲି କୋଉ ଦିନ କଣ?
ନାଁ ନାଇ ଏ ଯୋ ମୋବାଇଲ ଇନଷ୍ଟାଗ୍ରାମ୍ ୱାଟ୍ ଯୋଉଗୋଟେ ହଁ ୟୁଟ୍ୟୁବ ଖାସ୍ କରି ୟୁଟ୍ୟୁବ ରେ ସାଙ୍ଗେ ସାଙ୍ଗେ କହିଦଉଛନ୍ତି ନା ଏଇ ଦିନ ଏଇଆ ହବ। ହବ ଏଇୟା କଲେେ ଏଇୟା ଶୁଭ ଫଳ ହବ ଏକାଦଶୀରେ ଚାଉଳ ଖାଇବନି ଚାଉଳ ତ ଖାଆନ୍ତିନି ମାନେ ତ ଯୋଉ ଯାହାବି ଆମେ ଜୀବ ଜନ୍ତୁକୁ ମାରିକି ଖାଉଛନ୍ତି ନା? ଆଉ କଣ ଆଇଟମ ଆଜି ସବୁ ବନେଇ ଚା
କିଛି ନାହିଁ ସେମତ ତି ସାଧା ସିଧା ଆଜି ଗୋଟେ ଏଇଠି ଭୋଜି ଥିଲା।
ବଢିଆ ଆଉ ଗରମରୁ ମୁକ୍ତି ହୁଁ ହୁଁ ସାଉଥ ଇଣ୍ଡିଆନ୍?
ହଁ ସାଉଥ ଇଣ୍ଡିଆନ୍
କେନ୍ ଆଇଟମ୍ ସବୁ କଣ କରନ୍ତି?
ତାଙ୍କର ଫେମସ ଆଇଟମ ହଉଛି ଉଁ ସେମାନେ ଯେ କୌଣସି ଦହି ଯେକୌଣସି ବୁଝ ଭୋଜିରେ ଦହି ଦହି ଆଉ ସାମ୍ବର
ଆଜ୍ଞା ମୁଁ ସାମ୍ବର ଟା କରିବି। ଯେ ବାପା ମଧ୍ୟ କାଲି ମତେ କହିଲେ ମା ଟିକେ ସାମ୍ବର କରିଦେ ବାପାଙ୍କ ଟିକେ ସେଉକ୍। ହେଇଯାଇଛି ନା ତ ତାଙ୍କ ଭଏସ୍ ଟା ମାନେ ସେ ରିକ୍ଲିୟର୍ ଜାଣିକି କହିପାରୁନାହାନ୍ତି ମୁଁ? କହୁଥିଲି ନା ଆପଣଙ୍କୁ ଆଉ ସେ କିଛି କହି ପାରୁନାହାନ୍ତି କାଲି ଗୋଟ ଜିନିଷକୁ ବାରମ୍ବାର କିଲେ ମୋତେ ଏଇରେସିପିଟା କରିକି ଦେ ଏଇଟା କରୁ ନୂ କାହିଁକି ଏଇଟା କରୁନୁ କିଛି ଜାଣିପାଇଲିନି କହିଲେ ପନିପରିବାକୁ ହାତ ମିଳେଇ କି କହିଲେ କଣ ଏଇରା ସବୁ ମିଶେଇ କିବା କରୁ ମିକ୍ସସେଜ କହିଲେ ନା ଏମିତି କହି କହି କହି କହି ଲାଷ୍ଟ କୁ ଏମିତି କରୁ ସେମିତି କରୁ ମାନେ ବାପା ସାମ୍ବର କଥା କହିଲେ ହଁ ସେଇଟା କହୁଚି ମାନେ ଠିକ ଅଛି ସାମ୍ବ କରି ଦେବି ଇଟଲି ସାମ୍ବର କରିଦେବି ତାଙ୍କର ପସନ୍ଦ। ସେ ସାବର ରେସି ସିବିଟା ପଠେଇ ବୁ ଦେଖବା ସାମ୍ବର ମସଲା ବନେଇମି। ଫାଷ୍ଟ ତାପରେ ସାମ୍ବର ରେ କି ବି ବନେଇମା
ଥିରେ କହିଦିଅନ୍ତୁ ଯେ କେମିତି କେମିତି ସାମ୍ବର ବନେ ମୁଁ ତ ମୁଁ ଜାଣିଛି ଯେ ସେମତି ଟିକେ ଟିକେ ଜାଣିଛି।
ତମେ କେମିତି ଜାଣିଛ ମତେ କୁହ ମୁଁ ଯଦି
ସେମତି ସବୁ ମାନେ ବାଇଗଣ ପିଆଜ ଆଉ ତାପରେ କଖାରୁ ସଜନା ଛୁଇଁ ସେଗୁଡାକ ସବୁ ବଡ ବଡ କଟା ହୁଏ। ହଁ ଭେଣ୍ଡି ବି
ଭେଣ୍ଡି ଟା ତା ଦେହରେ ମେନ୍ ଜିନିଷ ହଉଛି ସଜନା। ଛୁଇଁ ଭେଣ୍ଡି ହେଲା ଆଉ ତମେ ହଉ ସେ ବୋଇତାଳୁ ଟା ନିହାତି ନବ କଖାରୁ ଯଉଟା କହଉଛୁ ଆମର ବୋଇତାଳୁ ନବ ଆଳୁକୁ ଚୋପ ଛଡେଇ କା ଟିବି ତାକୁ ଆମର କଣ କରିବ ନା ଆମ ଫିଙ୍ଗର ସାଇଜ ମାନେ ଆଙ୍ଗୁଳି ସାହାଯ୍ୟରେ। ହେଲା ତାଙ୍କୁ ସାହାଯ୍ୟରେ କାଟିଦେଇ ଆଙ୍ଗୁଠି ଲମ୍ବାର ସବୁ ବଡ ବଡ। ପିସ୍ କରିକି ପତଳା ପତଲା କାଟିଥିବ ହେଲାକି କିନ୍ତୁ ଭେଣ୍ଡି ଟାକୁ ଆମର ତେଲରେ ଫାଷ୍ଟ ଭାଜିକି କାଢିଦବା ସଜନା। ଛୁଇଁଟାକୁ ଗୋଟେ କଂସାରେ ଲୁଣ ଦେଇକି ଟିକେ ସିଝେଇଦବା। ତାକୁ ସେଇ ପ୍ରେସର ରେ ବସେଇବାନି। ଆମେ କଣ କରିବା କହିଲୁ ପିଆଜ କୁ ପତଳା ପତଳା। ପତଲା କରିକି କାଟିଦବା ତମେ ତମ ପରିବାର ବସି ହିସାବରେ କରିବ ନା ନାହିଁ। ତମେ କ୍ଵାଣ୍ଟିଟି ଏଥିରେ ଶୁଖିଲା ଲଙ୍କା କା ଦେଇଦବ। ମେଥି ଦାନା ଦବ ଆଉ ସୋରିଷ ଟିକେ ଦବ ଭୁସଙ୍ଗା ପତ୍ର ଦବ ତାପରେ ପିଆଜ ପକେଇ ଦବ। ପିଆଜ ଟା ଯେମିତି ଟି କେ କଲର୍ ଚେଞ୍ଜହେଇ ଆସିବ ସେଥିରେ ଆମର ଏଇ ଯୋଉ ଟା ହେଇଥିବା ବୋଇତାଳୁ ଆଳୁ ଆମର ଫୁଲକୋବି ଯଦି ଥିବ ହେଲା କି ପକେଇଦବ ପକେଇଦେଇକି ଯାହାର ପନିପରିବା ଥିବ ବିନ୍ସ ଯାହା ଥିବ ପକେଇଦବ ପକେଇ ଦେଇକି ହରଡ଼ ଡାଲି ଭିଜେଇ ଦେଇଥିବ।
ହୁଁ ହୁଁ।
ତା ଦେହରେ ପକେଇକି ତାପ ଟମାଟ ପକେଇ ଦବ। ଟମାଟ ପକେଇ ଲୁଣ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ପକେଇ ବ ଗୋଳେଇ ଦବ। ଗୋଟା ରସୁଣ ଏଥିରେ ଛାଡିଦବ। ସେ ଆଉ ଅଦା ଯଦି ଚାହିଁବ ଅଦା କୁ କାଟିକି ଲମ୍ବା ଲମ୍ବା କରି ପକେଇବ ନହଲେ ପକେଇବନି। ମୁଁ ଅଦାଛେଚା ପକାଏନି ଏତେ। ହେଲା। କାହିଁକି ଆମ ଯେହେତୁ ସାମ୍ବର ତାର ଅଦା ରସୁଣ ଛେଚା ପକନେ ତାର ଅଲଗା ଫ୍ଲେବର ପଳେଇ ଆସିବ। ଯଦି ଗୋଟା ରସୁଣ ସେଥିରେ ପକେଇଦବ ତାକୁ ସବୁ ଭାଜିଦବ ପରିବା ଯେତେବେଳେ ଭାଜି ହେଇଯିବ ଏଇ ହରଡ୍ ଡାଲି ଟା ଭିଜେଇକି ରଖିିବ ତା ଦେହ କେ ଦବ। ତମେ ଗୁଡ ପକେଇବ କାଇଁ ନା ମୁ ଗୁଡ ପକେଇନି ଚିନି ପକେଇଦିଏ ବା ତାଙ୍କର ଯେହେତୁ ଡାଇବେଟିସ୍ ସୁଗର ଫି ଟ୍ୟାବଲେଟ ପକେଇ ଦିଏ। ସୁଗର ଫ୍ରି ଟେବଲେଟ ପକେଇ ଦେଇ କି ଆମ୍ବୁଲ ଦିଖଣ୍ଡ ପକେଇକି ବାହାର ପଟିଆ ବାପା ତେନ୍ତୁଲି ପଇନେ ଖାଇବେନି କିନ୍ତୁ ଆମେ ନିୟମ ହଉଛି ତେନ୍ତୁଲି ଯେହେତୁ ତେନ୍ତୁଲି ସେ ଖାଇବେନି କିନ୍ତୁ ମୁଁ ଆମ୍ବୁଲ ପକେଇଦିଏ ତାକୁ ମୁଁ ଆମ୍ବୁଲକୁ ପାଣିରେ ସିଝେଇକି ରଖିଦେଇଥିବି ଚକୁଡି ଦେବି ଟିକେ ତା ପାଣି ଟା ଢାଳିଦେବି ବୁଝିଗଲ ଖଟା ମିଠା। ତମ ନିଜ ହାତରେ ତମେ ନିଜ୍ ଯେ ବାଲାନ୍ସ କରିପାରିବ ତା କୁ ଗୋଟିଏ ସିଟିି ମାରିବ ବେଶି ସିଟି ମାରିବନି। ଫୁଲକୋବିଟାକୁ ଛୁନ୍ ଛୁନ୍ କାରି କାଟି ଦେଇଥିବ ସେଥିରେ ବି ସିଝେଇ ଥିବ ତାକୁ କଣ କରିବ ଆଉ ଘାଣ୍ଟିଦେଲ, ଖୋଲିଦେଲ। ଖୋଲିଦେଲା ପରେ ସବୁ ପରିବାକୁ ଟିକେ ଚାପି ଚାପି ଦବ। ଗରମ ପାଣି କରିଥିବ। ଆମର ଯୋଉ ଏକ୍ସଟ୍ରା ଗରମ ପାଣିଟା ଆମେ ଦବାନି। କାହିଁକି ସଜନା ଛୁ ମୁଁ କି ଯୋ ଫୁଟେଇକି ରଖିଛନ୍ତି ତା ପାଣି ବି ଅଛି। ଆମେ ପାଣିଟା ଫୋପାଡି ଦବା କି ସେଦିନ ଉପୁ କିନ୍ତୁ ଫିଟି ଯିବନା ସେଥିରେ ପକେଇଦେଲେ ଭେଣ୍ଡି କୁଟିଆକୁ ଆମେ ଯୋଉ ଭାଜିକି ରଖିଥିଲେ ତାକୁ ତା ଦେହେରେ ପକେଇଦବା। ଭଲସେ ସେ ସେଇଥିରେ ସିଝିବା ପେ ହବ ହଁ ମୁଁ ଗୋଟେ ଜିନିଷ ଭୁଲି ଗଲି। ଯେତେବେଳେ ଆମେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ପରିବା ପକେଇ କରିଥିବା। ସେଇଠି ଆମର ସେଇଠି ପ୍ରଥମ ଜିନିଷ ହଉଛି ସାମ୍ବର ମସଲାଟା ର ଆ ହେଇଗଲା ପରେ ତା ଉପରେ ସାମ୍ବର ମସଲାଟେ ଦେଇକି ଭଲସେ ପାଣି ଦେଇକି ଫୁଟେଇବା, ଆଉ ଟିକେ ପତଲା କରିବା। କାହିଁକି ନା ଏଟା ପୁଣି ମୋଟା ହେଇଯାଏ। ଯେହେତୁ ହରଡ଼ ଡାଲି ଟା ସେ ମୋଟା କରିଦବ ଯେତେ ପତଲା କରିଥିବେ ଟିକେ। ତା ଉପରେ ତା ଉପର ଗୋଟେ ଫୁଟା ଦବା। ସୋରିଷ୍ ତେଲ ଶୁଖିଲା ଲଙ୍କା, ସୋରିଷ, ମେଥି ଆମର ଭୃସଙ୍ଗ ପତ୍ର ଆଉ ସେଥିରେ ହଉଛି ହେଙ୍ଗୁଦାନା।
ହୁଁ ହୁଁ।
ଆରେ ଯୋଉ ଉପର ଛୁଙ୍କ ଟା ଦେଇଦେଲ। ଦେଇଦେଇକି ସାମ୍ବର ମସଲା ଟିକେ ପକେଇଦେଇ ଘୋଡେଇଦବ। ମସ୍ତ ଲାଗିବ ସେ ସାମ୍ବରଟା। ଏଇ ଭଳିଆ କରନା ତମେ?
ହୁଁ ନାଏ ମୁଁ ଉ-ଉ ଆ ଆମର ଏଠି ଯୋଉ ସାଉଥ୍ ଇଣ୍ଡିଆନ୍ ସେମାନେ ଅଛନ୍ତି ବି। ସେମାନେ ବି ଆଳୁ ବିଲକୁଲ ବି ପକାନ୍ତିନି।
ନାଇଁ ମୁଁ ଆଲୁଟା ପକେଇ ଦେଇ ଚା
ହୁଁ ହୁଁ ଆଳୁ ବିଲକୁଲ ବି ପକାନ୍ତିନି। ଆଉ ସେମାନେ ସେ ସାମ୍ବର ମସଲାଟା ନିଜେ ହିଁ ଗ୍ରାଇଣ୍ଡିଙ୍ଗ କରିକି ଏମିତି ପୂରା କରନ୍ତି। ପୁରା ସବୁ ମିଶିକି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି। ଅଦା, ରସୁଣ, କଞ୍ଚା ଲଙ୍କା ସବୁ ମିଶ୍ ସେଇ କିି ଡାଲ୍ଚିନି ଆଉ ସେମିଥି କଣ
ଶୁଣ ନାଇଁ ନାଇଁ ଆ ଦେହରେ ବୁଟ ଡା ଟିଲେ ହେଲା ବୁଟ ଡାଲି ଆମର ବିରି ଡାଲି। ଯୋଉ ଧଳା ବିରି ଡାଲି ଟା ମାର୍କେଟ ଚୋପା ଛଡା ବିରି ହଁ ସେ ବିରି ଡାଲି ଟା। ବୁଟ ଡାଲିଟା। ଦା। ଚ ଗୁଜୁରାତି। ଡାଲଚିନ୍ ଧନିଆ ଗୁଣ୍ଡ। ସରି ଗୋଟା ଧଣିଆ। ଶୁଖିଲା ଲଙ୍କା ଜିରା ଏସବୁକୁ ଡ୍ରାଏ ରେ। କରିବ ମାନେ ଟିକେ ଭାଜିଦବ।
ମୁଁ ମୁଁ କଣ କକି ଭୋଜିର ଦେଖିଛି ବଡ ବଡ ହଣ୍ଡା ବସିଲା। ଟା ଆମ ଘର ସାମ୍ନାରେ ଗଣେଶ। ପୂଜା ହୁଏ ଗଣେଶ ପୂଜାରେ। ସେ ଯୋଉ ଭୋଜି ଟା ହୁଏ ସେଠି ବନାନ୍ତି ତ ମୁଁ ଦେଖିଛି ମାନେ ହାନ୍ ପୁରା ବଡ ବଡ ହାଣ୍ଡିରେ ବ। ଯେ ସେମାନେ ତାଙ୍କର କରନ୍ତି। ଆମ ଘର ପାଖରେ ସାଉଥ ଇଣ୍ଡିଆନ୍। ଛନ୍ତି।
ଶୁଣ ମୁଁ ନା ଦିଲ୍ଲୀରେ ବାପା ରୁହନ୍ତି। ସେଠି ରହିଯାଉ ବାପା ବନାନ୍ତି। ସବୁ ଦେଇଛ। ମୁଁ ଖାଇଦିଏ ହେଲା ବଢିଆ ଲାଗେ ମୁଁ ଘରେ ସ। ସବୁି ଜିନିଷ ଟ୍ରାଏ। କରେ ଆଉ ଗୋଟେ ଜିନିଷ ଜାଣିଛ ଇନ। ତମର ଆଜି ଯଦି ମୋ ପାଖରେ ସେଇ ଜିନିଷଟା ଥାନ୍ତା ମୁଁ ଆଜି ରାତିରେ କିଛି ରୋଷେଇ କରିନଥାଏ ସେମିତି କରିଦେଇଥାନ୍ତି ଖାଇ ଦେଇଥାନ୍ତେ। ଆଜି କିଛି ମନ ହଉନି। କରିବା ପାଇଁ। ମାର୍କେଟ ରେ ଆମର ବୁନ୍ଦୀ ଗୋଟେ। ଆସୁଛି। ପ୍ୟାକେଟ ବାଲା ବୁନ୍ଦି ତମ ସେପଟରେ ମିଳୁଥିବ ବୁନ୍ଦି ରାଇତା କେବେ କରିକି ଖାଇଛ ନା ଆଉ ବୁନ୍ଦି ରାଇତା ତ କରିଛ, ୟେସ ବୁନ୍ଦି ରାଇତା ତ କରିଚ ମୁଁ। ପ୍ରାୟ ଟାଇମ ମୋର ଏଠି ବୁନ୍ଦି ରାଇତା ଆମର ଏ। ଏପଟ ଲାଇନରେ କେହି ଜାଣିନାହାନ୍ତି।
ଖାଲି ଦହି କୁ ଏମିତି ଛୁଙ୍କ ବି କରିଦିଏ କେବେ।
ହ ନାଇଁ ନାଇଁ ମୁଁ କଣ କରେ କହିଲ। ଦହିରେ ଟିକେ ସୁଗର ଫ୍ରି ଟିକେ ଲୁଣ ପକେଇ ଦିଏ। ହେଲାକି ଗୋଳେଇକି ତାକୁ ରଖିଦିଏ ଭୃସଙ୍ଗ ପତ୍ରକୁ ଚିର ଚିର। ପୁରା ଟିକ ଟିକ କରି କା ଟି ଦିଏ ତାପରେ ସୁ ଖିଲା ଲଙ୍କା ସୋରିଷ ଭେସୁଙ୍ଗା ପତ୍ର ତାକୁ ଛୁଙ୍କ ଗୋଟେ ଦେଇ ଦେଇକି ତା ପରେ ଛାଡ଼ିଦିଏ। ଏ ଲଙ୍କା ଗୁଣ୍ଡ ତାପରେ ଗୋଲମରିଚ ଗୁଣ୍ଡ ଆଉ ଧନିଆ ଯୋଉ ଜିରା ଲଙ୍କା ଗୁଣ୍ଡ ଟା। ପକେଇଦିଏ ପକେଇକି ଗୋଳେଇକି ରଖିଦିଏ ଯେତେବେଳେ ଖାଇବାର ଇ ଇଚ୍ଛା ଥିବ ଯାହାର ସାଙ୍ଗେ ସାଙ୍ଗେ ତାଟିଆରେ ଭାହାର କଦେବି। ପାଞ୍ଚ ମିନିଟ୍ ପାଇଁ ପା ଞ୍ଚ ମିନିଟ୍ ପାଇଁ। ଯୋଉ କଣ କଇଲୁ ବୁନ୍ଦି ଟା ପେଇଦେବି କାହିଁକିନା ଅଧିକ ଟାଇମ ଆମେ ପକେଇନେ ସେଟା ଭିଜି ଯି
ଭିଜି ଯିବ ବତୁରି ଯିବ ଭଲ ଲାଗିବନି।
ଘରେ ବି ତିଆରି କରିଦିଏ ବୁନ୍ଦି ଟା। ଯଦି ଘରେ ତମେ ସେ ବୁନ୍ଦି ତିଆରି କରିବା ପାଇଁ ଚାହିଁବ। ବେସନକୁ ଗୋଳେଇ ଦବ। ଗୋଳେ ଦେଇକି ଉଁ ମାନେ ତା ପାଣି ବେଶି ପାଣି କରିବନି ଗୋଳି ଦେଇ ସାରିଲା ପରେ ସେଥିରେ ଲୁଣ ପକେଇବନି ବେ
ହୁଁ ଲୁଣ ପକେଇଲେ ଭଲ ଲାଗିବନି ଭଲ ହବନି।
ହବନି ନୁହଁ ସେଟା ଜଲଦି ଜମା ହେଇଚି ତାପରେ ବୁନ୍ଦି ଲୁଣିଆ ହେଇ ଯିବ ନା। ମାନେ ଦହିଟା ବି ଲୁଣିଆ ହେଇଯିବ। ତା ତାକୁ କଣ କରିବ କହିଲ ଯେତେବେଳେ ତେଲ ପୁରା ଫୁ ପୁରା ଗରମ କରିଦେଇଥିବ ବନ୍ଦୀ ଟା ଛାଣିବା ପାଇଁ। ଏଟା ହଉଛି ଗୋଳେଇ ଥି ଯୋଉ ବେ ପାଣି ଗୋଳି ଦେଇଥିବ। ହେଲା ସେ ଦି ଚାମଚ କେତେ ଖାଇବା ଚାମଚ ରେ ତେଲ ଢାଲ। ସେଥିରେ ସନ୍ଧ୍ୟା ଗୋଳେଇ ଦବ ଯୋଉଟା କି କ୍ଲୋ କୁର୍କୁର୍ କୁର୍କୁର ହବ ସେ ବୁନ୍ଦି ଟା ଟାଇଟ ରହିବ ସେ ଶୁ ମୋ ପୁଅଟା ଚଗଲା ହଉଚି
ଓକେ ଓକେ ଠିକ ଅଛି।